ହ୍ୟାଲୋ।
କଣ କରୁଛ?
ଏଇ ବସିଥିଲି ଆଉ ତମେ କଣ କରୁଛ?
ମୁଁ ଏଇ ଯାଇଥିଲି ଛାତ ଉପୁରକୁ ଛୁଆ ମାନେ ଖେଳୁଛନ୍ତି ମୁଁ ଦେଖିବା ପାଣି ବୋତଲ ଦେଇକି ଆସେ। ପାଣି ବତୋଲ ଦେଇକି ଆଇଲି।
ଆଉ ଏଥର ରଜରେ କଣ କେମିତି ପ୍ଲାନିଂ ଅଛି କୁଆଡେ ଯିବାର?
ଆମର ରଜରେ ତ ରଜ ପାଇଁ ଆଗେ ଡ୍ରେସ ପିଲାଙ୍କର ଆସି ସାଇଲାଣି।
ଓହୋ ଆଉ ଏତେ ଦିନ ରଜ ଅଛି ତମର ଡ୍ରେସ ଅଣା ସଇଲାଣି ଆଁ
ଆମର ପିଲାଙ୍କର ଆଗେ ନେଇ ଆସିନୁ କାହିଁକି କୁହନି ଏତା ପାପା କୁଆଡେ ପଳଉଛନ୍ତି ନା କେତେଳେ ସୁବିଧା ଅସୁବିଧା ଇଏ ସିଏ ଭଲ ମନ୍ଦ ପାଇଁ ଆଉ ଯାଇଥିଲେ ତ ସେଦିନ ନେଇକି ପଳେଇ ଆସିଲେ ତଥାପି ତାଙ୍କର ଆହୁରି ଆଣିବାର ଅଛି। ଆହୁରି ଅଛି ନା ପନ୍ଦର ଦିନି।
ହଁ ଛୋଟ ଛୁଆ ନା ସେମାନଙ୍କର ଏଇନା ତାଙ୍କର ହିଁ ଠିକ ରଜ ମାନେ ସେମାନେ ମଉଜ କରିବେ ରଜ
ତାଙ୍କର ଦିଦି ଟା ଆସିଛି ତାପରେ ବି ଫେର୍ ଛୁଆ କହୁଛନ୍ତି ବାବା ଏଇଟା ଭଲ ଲାଗୁଥିଲା ସେଟା ଭଲ ଲାଗୁଥିଲା ମାମା ଏଇଟା ମନକୁ ଯାଇଛି ନା। ଏମିତି ଯେମିତିକହିଲେ ତ ବାପାଲେ ହଉ ତାହେ ଆଉ ଆଣିବା ଆଉ ଯାଉ କିଛି ଦିନି ଆଉ।
ହଁ ଛୋଟ ଛୁଆ ମାନଙ୍କର ତ ସେଇଆ ଆଉ ତମେ କଣ ଶାଢୀ ଫାଢୀ କଣ କିଣିଲ ନା କିଣିଲନି ନୂଆ କିଛି
ନା ଆମେ ଆମର ଆମ ଛୁଆ ଯାଇକି ସେଦିନ ନିଜେ ବାଛି ବୁଛାଇକି ଆଣିଛନ୍ତି। ତାପରେ ମୁଁ ଏଇ ଯୋଉ ଗରମ ହଉଛି କେତେବେଳେ ଗଲେ ଯିମି ନହେଲେ ନାହିଁ ସିଏ ତାଙ୍କରନେଇ ଆସିବେ।
ଓହୋ ଆଉ ତାହେଲେ କଣ ରଜରେ ମାନେ କୁଆଡେ ଯିବାର ପ୍ଲାନିଂ ନାହିଁ କଣ ଆଉ କେମିତି ମନେଇବ ରଜ ଏଥର।
ରାଜ ନା ରଜ ଆମେ ଭାବୁଛୁ ଆଗେ ଆମେ ଗାଁରେ ଗୋଟେ ଦିନ ରଜ ପାଳନ କରିମୁ ଛୁଆ ମାନେ ଜାଣିବା ଦରକାର ଗାଁ ରେ କେମିତି ରଜ ହଉଛି କେମିତି ଗଛରେ କେମିତି ପଟା ଦୋଳି ଲାଗୁଛି ବାଉଁଶ ଟା କେତେଟା ଦରକାର ହଉଚ କୋଉଠୁ ଆଣୁଛ ଚନ୍ତିି। ସେମାନେ ଛୋଟ ଛୁଆ ନା ସେ ଜାଣିନାହାନ୍ତି। ନ୍ତି। ସତରେ ଦୋଳି ନା ଦୋଳି ଖାଲି ତିଆରି କରିଦୋଉଚନ୍ତି ଜାଣି
ସେଇଆ ହଁ ଆଜିକାଲି ଆଉ କଣ ହଁ ପରା ଆଜିକାଲି ଆଉ କଣ ସେଇଭଳିଆ ଦୋଳି ହୋଉଚି ଯୋଉ ଭଳିଆ ଆଗୁରୁ ହୋଉଥୁଲା ପଟା ଦୋଳି ପଡିକି ଗାଁରେ ସହରରେ ସେମାନେ କଣ ବୁଝିବେ ସହର ବଜାରରେ।
ହଁ ନାଁ ତାପରେ କଁ କୁହନି ଏଠି ଆମେ ଯୋଉ ଆମେ ରହୁଚୁ ଯୋଉଠି ସେଠି କଁ କୁହନି ଯେମିତି ଲୋକମାନେ ଆସିକି ପକେଇ ଦିଅନ୍ତି ଦୋଳି ଉଁ ଦୋଳି ସବୁ ଦୋଳି ପକେଇଦେବେ ପଟା ଦୋଳି ଖା ଖାଇ ଦୋଳି ଚକ୍ରୀ ଦୋଳି ଛୁଆଙ୍କର ଯୋଉ ବୁଲିବା ପାଇଁ ବସ୍ ଟ୍ରେନ ଭଳିଆ ସିଏ ଦୋଳି ସବୁ ପକେଇ ଦୋଉଚନ୍ତି ସିଏ ଠିକ ରଜ ତିନି ଚାରି ଦିନ ପରେ ପଇସା ନେଇକି ଯାଉଛନ୍ତି। ଏମିତି କରୁଛନ୍ତି କିନ୍ତୁ ଗାଁରେ ଗାଁରେ ହୋଉଚି ପଟା ଦୋଳି ଯାହା ହେଲେ ପଡ଼ିଥିବ। ଗାଁକୁ ଯା ଭାବୁଚୁ ଆମେ ଗାଁରେ ଯିବା ପାଇଁ।
ଆଚ୍ଛା ହଁ ହଁ ହଁ ନିହାତି। ପଡ଼ୁଚି ପରା ଆମର ଆଉ ମୁଁ କଣ କହିଲି କହିଲ ତମର ତ ଗାଁ ଯିବ ତା ସହିତ ଆଉ କୁଆଡ଼େ ଯଦି ଯିବାର ପ୍ଲାନିଂ ନାହିଁ ଏଥର ଆମ ଗାଁକୁ ଆସୁନ ଆମ ଗାଁରେ ବୋହୁତ ବଢ଼ିଆକି ସେଲିବ୍ରେଟ କରୁଚନ୍ତି।
ଅ ହ ହଁ। ଦେଖିଆ ଏ ଯୋଉ ଖରା ଯଦି ନ ହୁଏ ତାହେଲେ କୁଆଡ଼େ ଯିବୁ ଯଦି ଏତେ ଖରା ଯୋଉ ହୋଉଚି ନାଁ ଯୋଉ ରେ ଉଁ ଇଏରେ ଆଉ ଯୋଉ ବଥ ମଥ ବି ହେଇଯାଉଚି ବଥା ହେଲେ ଯୋଉ ଜ ତ୍ରଣା ଜାଣିଚ ନାଁ?
ହଁ ପରା ଆଜିକାଲି ଯୋଉ ଖରା ହୋଉଚି କୁହନି କିନ୍ତୁ କଁ କହିଲ ଆମର ଏଥର ପୁରା ଆମ ତମେ ତ ଜାଣିଥିବ ଆମ ଗାଁରେ ପୁରା ବୋହୁତ ବଢିଆରେ ସେଲିବ୍ରେସନ ହୁଏ ନାଁ ରଜ ଟା ତ ଏଥର କଣ ହେଇଚି କହିଲ ଅ ଏଥର ପୁରା ବଢ଼ିଆ କି ସେମିତି କରୁଚନ୍ତି ପ୍ଲାନିଂ କ ଚନ୍ତି ଭଲରେ କରିବେ ସବୁ ଗାଁର ସବୁ ମାନେ ଝିଅ ଝିଆଣୀମାନଙ୍କୁ ଡାକିବେ ବୋହୁତ ଆମର ଗୋଟେ ଗାଁରେ ଗୋଟେ ବଡ଼ ଆମ୍ବ ତୋଟା ଗୋଟେ ଅଛି ହଁ ତ ସେଇ ଏଠି ଆମର କଣ କରିବେ କହିଲ ସେଇଠି ଆମର ପକେଇବେ ଆମ୍ବ ଗଛ ମାନେ ଆମ୍ବ ଗଛ ପାଖରେ ସବୁ ଦୋଳି ବୋହୁତ ପ୍ର ପ୍ରକାରର ଦୋଳି ପଡ଼ିବ ପଟା ଦୋଳି ଖାଇ ଦୋଳି ସେ ସବୁ ଯେତେ ରକମର ଦୋଳି ଅଛି ସବୁ ପଡ଼ିବ ତା ସହିତ ବୋହୁତ ଆଡ଼ୁ ବୋହୁତ ଲୋକମାନଙ୍କୁ ମାନେ ଝିଅ ଝିଆଣୀ ଆସିବେ ବନ୍ଧୁବାନ୍ଧବ ଆସିବେ ତ ସେଠି କଣ କହିଲ ସବୁ ବୋହୁତ ସାରା ଷ୍ଟଲ ବସିବ। ମାନେ ପୁରା ଯାତ୍ରା ଭଳିଆ ହବ। ହୁଁ ଆଉ ତା ସହିତ ବୋହୁତ ସାରା ପିଠାପଣା ହବ। ପିଠାପଣା ମାନେ ଘରୁ କମ୍ପିଟିସନ ହବ ସ୍ତ୍ରୀ ଲୋକମାନଙ୍କର କିଏ କଣ ପିଠା କରିକି ଦେବେ ସେଠି ହବ ଆଉ ଝିଅମାନଙ୍କର ସବୁ କମ୍ପିଟିସନ ହବ ନାଚ ଗୀତର।
ହଁ ପୁରା ଧୁମଧାମ ରେ ପାଳନ କରିବି ରଜ ଯା ହଉ। ରଜର କଣ ପିଠା ତିଆରି କର?
ଆମର ଆମର ତ ରଜରେ ବହୁତ ପ୍ରକାରର ପିଠା କରନ୍ତି ଆମର କଣ କହିଲ ମୋ ପିଉସୀ ମାନେ ନାହାନ୍ତି କି ପିଉସୀ ମାନଙ୍କ ଘରକୁ ଆଗେ ଦିଆ ଯି ଆମର ପିଉସି ଏବେ ବି ଆମ ପିଉସି ମାନଙ୍କୁ ନ ଦେଲେ ତାଙ୍କରେ ରାଗିବେ ସେମାନେ। ତ ପିଉସୀ ମାନଙ୍କ ଘରକୁ ଦିଆଯିବ ସେଥିପାଇଁ ସେଥିପାଇଁ ଆମେ ଖାଇବା ପାଇଁ ହୁଏ ଆମର ଆରିସା ଆଉ କାକରା ମେଲା କାକରା ଯୋଉଟା କି ଆମ ଆଡେ ଠାକେରା ଆମେ କହୁ ଯୋଉଟ ବିନା ପୁର ହୁଏ ସେଟା ହବ ସେଇଟା ହବ ତା ସହିତ କଣ ହୁଏ କହିଲ ହଳଦୀ ପିଠା ଜାଣିଚନା ଯୋଉଟା
ହଁ ହଁ ହଁ।
କଣ ସେଇଟା କୁହନ୍ତି ମୋର ମନେ ପଡୁନି
ହଳଦୀ ପିଠା ହଳଦୀ ପତ୍ର ପିଠା
ହଁ ସେଟାକୁ ଆଉ ଗୋଟେ କଣ କୁହନ୍ତି ଆମ ଗାଁ ମାନେ ଆମ ଗାଁରେ କୁହନ୍ତି ସେଟା ଗୋଟେ ଆହୁରି କଣ କହିଲ ହୁଏ କହିଲ ଚକୁଳି ପିଠା ତ ତ ହବ ଏମିତି ସକାଳୁ ଚକୁଳି ପିଠା ହବ ତା ସହିତ କାକରା ଏଇରା ସବୁ ହୁଏ ଆଉ ଏତେ ସାରା ପିଠା ହବ ଆଉ ତାପରେ ଏଇରା ସବୁ ଆମ ପିଉସୀ ହୁଏ ଘର ମାନଙ୍କୁ ଦିଆଯିବ ତା ସହିତ ଆମେ ଖାଇବୁ ଆଉ। ଆଉ ତମର କଣ ହୁଏ ତମେ କଣ କର ପୋଡ ପିଠା ପୋଡ ପିଠା ହୁଏ। କିନ୍ତୁ ପୋଡପିଠା ଆଉ ଏବେ ଆମର କେହି ଖାଉନାହାନ୍ତି ଛୁଆ ଆଉ କେହି ଖାଉନାହାନ୍ତି ପୋଡପିଠା ତ ଏତେ ପୋଡପିଠା ଆଉ ହଉନି।
ଆମର ଆମର କିନ୍ତୁ ଆମର ଟିକେ ବେଶି ଲୋକ ନା ଆମର କିନ୍ତୁ ଚକୁଳି ଫକୁଳି ହୁଏ ତାପରେ ପୋଡ଼ ପିଠା କରିଦିଅନ୍ତି ଆମ ମାଆ କେମିତି କରନ୍ତି କୁହନି ଆଗେ ବି ବି ବିରି ଚାଉଳକୁ ଆଗେ ଭେଦେଇଥିବେ ତାକୁ ତ ବାଟି ହେଟି ବା ବାଟି ଦେବେ ବାଟି ଦେଇକି ସେଥିରେ ଗୁଡ ପକେଇବେ ଗୁଡ ପକେଇବେ ତାପରେ କାଜୁ କାଜୁ ଆଉ ଯୋଉ ଉଁ ବାଦାମ ନୁହେ ଯୋଉ ବାଦାମ ଟା ଯୋଉଟା ବାଟି ଥାନ୍ତି ସେଇ ବାଦାମକୁ ଭାଜିକି ପକେଇବେ ତାପରେ ନଡ଼ିଆ ଟିକେ ଖାଇବା ସୋଢା ପକେଇବେ ତାପରେ ଆଉ କଣ ପଡେ ମ ତାପରେ ହଁ ସେଇ ଦାମ ଟା ଟିକେ ଗୁ ମାନେ ଟିକେ ସେ ଟିକେ ବଡ ବଡ ନା ତାକୁ ଟିକେ କାଟିଦେଇକି ଟିକେ ଛୋଟ ଛୋଟ କରି ତା ପକେଇବେ ଆଉ ତାପରେ ପକେଇଦବେ କଣ କୁହନି ଗୋଟେ ବଡ କଢ଼େଇରେ ହଉ ନହେଲେ ଡିସ ରେ ହଉ ନହେଲେ ପ୍ରେସରରେ ହଉ ଜୋଉଥିରେ ହଉ କିନ୍ତୁ ଆଗେ ତାପରେ ଟିକେ ଘିଅ ପକେଇଦେବେ। ଘିଅ ପକେଇଦେବେ ତମେ ଯଦି କରିବ ଧର ପ୍ରେସର ମାନେ ତମେ ଯଦି ଅଧ ଚାହିଁବ କରିବା ପାଇଁ ଯେମି ଯେନ୍ତି ନଉଟେଇ ହବ ଯଦି ଜାଗାଟା ଟିକେ ଫର୍ଚା ଥିବ ଠିକ ଅଧା ପ୍ରେସର ଢାଲିିଲେ ଠିକ ତମେ ଢାଳିଦବ ଢାଳି ଦେଲାର ଠିକ ପ୍ରେସର କନ୍ତା ଖାପଟାକୁ ଦେଇ ଦେଇେଇକି ଠିକ୍ ଅଧଘ ପରେ ସେ ହୁଇସିଲ ମାରୁ କି ନ ମାରୁ ଠିକ ଅଧା ଘଣ୍ଟା ପରେ ବସେଇଦବ ତମେ ଗ୍ୟାସ ରେ ସିଏ ହେଇଯାଇଥିବ ତଳ ହେଇଯାଇଥିବ ଅଧଘଣ୍ଟା ପରେ ବନ୍ଦ କରିଦବ। ତାପରେ କିଛି ସମୟ ପରେ ସେ ଯେତେବେଳେ ଥଣ୍ଡା ହେଇଯାଇଥିବ ଫେର୍ ସେ ପିଠାଟାକୁ ନଉଟେଇବ।
ଆଚ୍ଛା ଆଚ୍ଛା ହଉ।
ନହେଲେ ଡିସି ହଉ କଡେଇ ହଉ ଯାହା ହଉ ତମେ ସିମ ରେ କଲେ ସିଏ ଆଉ ପୋଡିବନି ତଳୁ ଯଦି ଚୁଲି ଫୁଲିରେ ବସେଇଦବ ସି ପୋଡିଯିବ ଜୋରେ ଜାଳ ଯିବ। ସିଏ ପୋଡିଯିବ କିନ୍ତୁ ସିମ ରେ ରହିଲେ କିଛି ହବନି। ଘିଅ ପଡି ଗୁଡ ପଡି ଥିବ ସେ ତଳ ପୁରା ଲାଲ ଲାଲ ହେଇକି ଥିବା ମାନେ ଯେମିତି ପୋଡ ପୋଡ ପିଠା ଯେମିତି ହୁଏ ପୁରା ଲାଲ ଲାଲ ହେଇକି ଥିବ ତାପରେ ଫେରେ ଆର ପରଟା ନୋଉଟେଇ ଦେଲା ପରେ ସେ ପଟଟା ହେଇନଥିବା ଧଳା ଦେଖାଯାଉଥିବ କି ଟିକେ ଇଏ ଦେଖାଯାଉଥିବ। ପରେ ଏପଟ ଟା ଟିକେ ନଉଟେଇ ଦେଇକି ଫେର ଗ୍ୟାସରେ ଆଉ ଟିକେ ବସେଇଦବ। ସେ ବସେଇ ଦେଲେ ସେ ଉଁ ଦି ସାଇଡ ଯାଙ୍କ ପୁରା ଲାଲ ଲାଲ ପୁରା ଯେମିତି ପୋଡ ପିଠା ହୁଏ ସେମତି ପୁରା ହେଇଯାଇଥିବ ତାପରେ ତମେ ଗୋଟେ ବଡ ପ୍ଲେଟ ରେ ବାହାର କରିଦବ ସେ ପିଠା ଟାକୁ ବାହାର କରିଦେଇ କାଟିଦବ ମାନେ ପିସ୍ ପିସ୍ କରିକି। କାଟିି କି ଖାଇବ ପୁରା ଆରାମ ଲାଗିବ।
କହିଲ ଆମର ପୋଡ଼ପିଠା ନା ମୁଁ ତ ଖାଇନି ଆମର କିନ୍ତୁ ଯେଉଁ ଝିଅ ଝିଆଣ ଯିଏ ଆସନ୍ତି କି ଯାହା ହେଇଥାଏ ଆମର ସେମିତି ବନ୍ଧୁବାନ୍ଧବ ଦିଅନ୍ତି ପୋଡ଼ପିଠା ମାନେ ଆମର ଘରେ ବହୁତ ଆଗରୁ ହେଉଥିଲା ଏବେ ଆଉ ପୋଡ଼ପିଠା ନାହିଁ ସେତେବେଳେ ହୁଏ ମୁଁ ଖାଏ ଖାଇଛି ଯୋଉ ଗାଁ ମାନଙ୍କରେ ସାଇ ରେ ଯୋଉ ଦିଅନ୍ତି। ତିନି କାହାର ବୋହୁର ଇଏ ସେଇ ପୋଡ଼ପିଠା ଦିଅନ୍ତି ଖାଇଛି ଭଲ ଲାଗେ ଆଉ ତମେ ଯୋଉ କହିଲେ ଏଥର ହଉ ମୁଁ ଏଥର କରିବି ଏଇଭଳିଆ ଆଉ ମୋ ବୋଉକୁ ନହେଲେ କହିବି ତୁ ଟିକେ କର ପୋଡ଼ପିଠା ଆଉ। ବଢ଼ାଏ ମାନେ ଭଲ ତ ମୁଁ ଦେଇି ମାନେ ମୋତେ ଭଲ ଭଲ ବି ଲାଗେ। ତାସହିତ ଏତେ ଭଲ ଏତେ ସାରା ଜିନିଷ ପଡିକି ହୁଏ ଟେଷ୍ଟି ତ ବହୁତ ଲାଗିବ।
ହଁ କଣ କୁହନି ଟିକେ ବାଦାମ ନଡିଆ ଟିକେ କାଜୁ ଫାଜୁ ପଡିଲେ ପାଟିକି ଟିକେ ଚୋବଉଥିବ। ଏମିତି ଟିକେ ଖାଉଥିବ ଭଲ ଲାଗୁଥିବ ଖାଲି ଯଦି ବିରି ଚାଉଳ ହେଇଯିବ ପୁରା ସାଧା କୁ ସାଧା ହେଇଯିବ। ଟିକେ ମାନେ କଣ କୁହନ ଟିକେ
ଆଗରୁ କ ସେମିତି ନର୍ମାଲ କରନ୍ତି ନା ସେଇଥିପାଇଁ ଭଲ ଲାଗେନି।
ହଁ ଏଇ ନାଇ ଟିକେ ଏ ସବୁ ଜିନିଷ ତ ମିଳୁଚି ଆଉ ତୁ କୋଉଟା ମିଳିବାର ନାହିଁ ବଜାରରେ ସବୁ ମିଳିଲାଣି। ତମେ ଯେତେ ବାଗେଇକି ଜିନିଷ କଲେ ସେତେ ଭଲ ଲାଗିବ। ଖାଇବାକୁ। ଆଉ କାକରା ପିଠା ବି ହୁଏ କାକରା ପିଠା ଏଠି ଆମର ବହୁ ହୁଏ ଏଇଥିପାଇଁ କି ଆମର ଟିକେ ବେଶି ଲୋକ।
ହଁ ହଁ ତୋମର ପୁରା ବଡ ଫ୍ୟାମିଲି।
ହଁ ଆମର କାକରା ବେଶୀ ହବ ମାନେ ପୁରା ଦି କିଲୋର ସୁଜିର ହବ କାକରା ଆଉ ଉଁ ଆମର ତ ଛୁଆ ପିଲା ଅଛନ୍ତି ସେ ଖାଇ ଖୁଆ ଦେବେ ଯେ ଛୁଆ ସେଇଟା ହୁଏ କାୟ ଆଉ ହଉଛି ଚକୁଳି ପିଠା ସେଟା ବେଶୀ ହୁଏ ଆଉ ଏଇ ପୋଡ ପିଠାଟା ହୁଏ ପୁରା ତିନି ଦିନ ଠାରେ ଆମର ଗୋଟେ ବଡ ହାଣ୍ଡି ଅ ଛି ସେ ହାନ ହାଣ୍ଡିଟା ପୁରା ବସିଥିବ ପିଠା ହବା ପାଇଁ। ନହେଲେ ସିଝା ପିଠା ବି କଦ୍ କଦଳୀ ପତ୍ ପକେଇକି ମା ତାଙ୍କର କରନ୍ତି, ସେ ସିଜା ପିଠା ଟା ମା ତାଙ୍କର କରନ୍ତି, ଖାଲି ସିଜା ମାନେ ଏଥିରେ ତେଲ ଫେଲ କିଛି ପଡିବନି ଖାଲି ଗୋଟେ ହାଣ୍ଡିରେ ଗୋଟେ କପଡା ବାନ୍ଧଦେବେ ସେ ଡେକ୍ଚି ରେ ପାଣି ଦେଇଥିବେ, ପାଣି ଦେଇ ଦେଇଥିବ ଅଧା ହାଣ୍ଡିଏ ପାଣି ଦେଇ ଦେଇକି ତା ଉପରେ ଗୋଟେ ଧଳା କପଡ଼ା ବାନ୍ଧିଦେଇଥିବେ ଧଳା କପଡ଼ା ଉପରେ ଗୋଟେ ଉଁ କଦଳୀପତ୍ର ଦିଖଣ୍ଡ ପକେଇ ଦେଇଥିବେ। ସେ ଯେତେବେଳେ ବାମ୍ଫ ଆସିବ କଦଳୀପତ ତ୍ରୁ ବାମ୍ଫ ଆସିବ, ତାପରେ ମା କଣ କରବ ନା ଏ ପିଠୋଉ କୁ ଢାଳି ଦେବେ, ପିଠୋଉ ଅଳ୍ପ ଢାଳିବେ ଅଳ୍ପ ଢାଳି ଏ ଆମର ଯୋଉ ନଡିଆ ଛେନା ପୁର ହେଇଥିବ ସେଇଟାକୁ ଉଁ, ଗୋଟେ ସାଇଡ ରେ ଦେଇଦେବେ ପୁରା ଉଁ ସମାନ କରିକି ଦେଇଦେବେ ଛେନା ନଡ଼ିଆ ପୁରଟାକୁ ସ ସମାନ କରି ଦେଇଦେଇକି ଫେର ଆଉ କିଛି ପିଠୋଉ ଢାଳିଦେବେ ତା ଉପରେ। ଢାଳି ଦେଲେ ସିଏ ପୁରା ନାଇଁ କଣ କୁହନି କେକ୍ ଭଳିଆ ହେଇଯିବ, ଯେତେବେଳେ ପି- ପିଠା ହେଇ ଆସିବ ମାନେ ଉପରେ ତଳେ ରହିଲା ପିଠୋଉ ମଝିରେ ରହିଲା ଛେନାପୁର। ତାପରେ ଉଁ ଫେର୍ କଦଳୀ ପତ୍ର ଦେଇକି ତାକୁ ବାନ୍ଧିକି ପୁରା ଟାଇଟ୍ କରି ଘୋଡ଼େଇଦବ ଆଉ ଯେମିତି ଫାଙ୍କା କୁଆଡ଼ୁ ନହବ ଯେମିତି ଶୀଘ୍ର ସିଝି ଯିବା ପାଇଁ। ତାପରେ ଉଁ, ଅଧଘଣ୍ଟା କି ପଇଁଚାଳିଶ ମିନିଟ୍ ପରେ ଏଟା ଗି-ଚୁଲିରେ ବସିଛି ନା ପାଣିରେ ଯାହାହେନେ ପଇଁଚାଳିଶ ମିନିଟ୍ କି ପଚାଶ ମିନିଟ୍ ଭଳିଆ ଲାଗିବ ଜାଳ ହିସାବରେ ଯଦି ଧି ଧୀରେ ଧୀରେ ଜଳୁଥିବ କଇ ଉଁ ଏମିତି ଯଦି ହଉଥିବ ତାହେଲେ ଶୀଘ୍ର ହେଇଯିବ। ତାପରେ ସେ ପିଠା ଟାକୁ ଆଣିକି ଖୋଲିକି ଥଣ୍ଡା କରିକି ଖାଇବ ସିଏ ଗୋଟେ ସିଜା ପିଠା।
ହଁ, ହଁ ତୋମକୁ ତ ବହୁତ ସାରା ପିଠା ଜଣା ଅଛି।
ମୋତେ କିଛି ଜଣା ନଥିଲା ମୋତେ ଏଇ ଏଇ ମା କରିବାରେ ମୁଁ ଟିକେ ଦେଖିକି ଖାଲି ଶିଖିଦିଏ, କେତେବେଳେ କେମତି କରେ।
ହଁ ତାପରେ କରିବାକୁ ବି ଗୋଟେ ଭଲ ଲାଗୁଥୁବ କରିକି ଦବ ଖାଇବା ସମସ୍ତଙ୍କୁ ନା କି ସେଟା ବି ଗୋଟେ ଖୁସି ହଉ ଆଉ। ତାହେଲେ ମୁଁ ତାହେଲେ ଏଥର କରିକି ତୋମକୁ କରିକି ତୋମକୁ ପଠେଇବି, କେମିତି ହେଇଚି, କହିବ ତୋମେ ଆଉ। ଆଉ ହଉଚି ଆଉ ରଜକୁ ଆସିି ନିମନ୍ତ୍ରଣ ରହିଲେ ଆସିବ ହେଲା।
ହଁ, ହଁ, ମୁଁ ରଜକୁ ନାଇଁ ଯାଇ ନିଶ୍ଚି ତ ପହଞ୍ଚିବ ଖରା ଯଦି ନ ହୁଏ, ଖରା ହେଲେ ତ ମୋର ଏ ଟିକେ ବଥ ଫଥ ବାହାରେ ଏଇ ଗରମ ପାଇଁ। ମୋର ଟିକେ ବଥର ଅସୁବିଧା ସ ସବୁବେଳକୁ ଖରା ଖରାଦିନିଆ।
ହଉ ତାହେଲେ ଆଉ ତାହେଲେ ମୁଁ ତାହେଲେ ରଖୁଚି, ଆଉ ତୋମେ ଆସିବ ମୁଁ କହିଲି ଆଉ।
ହଉ ହଉ ହଉ ଠିକ୍ ଅଛି।
ହଉ।